ଓ
ଏ ମୁଁ କରିଥାନ୍ତି ତୁହୁ କରିଦେଲୁ।
ଆ ପରେ କରିଦବୁ ତୁ
ଆ ହଉ ଆଉ।
ମୋର ହେଇଛି ନଅଟା ଆଉ ଏଇ ତୁ କଥାହବା କମ୍ପ୍ଲିଟ ହେଇଯିବ ସେତେବେଳେ ଦେଖିବା ତିନଟା ଦେଖିଲାରୁ ଜିରୋ ସେକେଣ୍ଡ
ଆ ସେଇମିତି ମୋର ଅ ଗୋଟେ ପାଞ୍ଚଟା କଲ ଦେଖୁନୁ ଜିରୋ ଏଇଟା ଦିଟା ରାଉଣ୍ଡ ହେଲା ଏଇନିକା। ତୁ ସେଠ ଗୋଟେ ଆଉ ଗୋଟେ ସାଙ୍ଗ ହାତ ଦିଟା।
ହପା ଥା ଏଇଠି ହେଲା ମୁଁ ଯାଉଛି।
ଏଇଟା କି ଏମିତି କଣ ଯେ ତୁ ତ କଥା ହଉଚୁ ସେ ତ କଥା ହବ
ସେଇଆ ତ ହୁଅନ୍ତା ହେମିତି ହେଲେ ଭଲ ହଅନ୍ତା ଆଉ ଖାଲିଟାରେ ପଇସା ଦେଇ ଦଉଛି ନା।
ସେଇତ ଆଉ
ଏ ରୁଲ ଏତେ ସାରା ଅଛି ବୋଲି ରୁଲ୍ ଏତେ ଏତ ଅଛି ବୋଲି ସିନା ପଇସା ହେଇ ହଉଛି।
ହେ ଯଦି ନ ଆଇଲା ଆମକୁ ବହୁତ କିନ୍ତୁ ବାଧିବ।
ହଁ-ଅ।
ଆଉ କଣ କହ?
କଣ କରିବା ଦେଖିଆ କଣ ଆସୁଛି କି ନାଇଁ କଣ ମତେହେରା ଚିଡା ମାଡୁଛି ମୁଁ କଣ କରିବି। ପୂଜା ହୁଁ
ଭୂତି ନାନୀକି ଦେଖ ତା ସାଙ୍ଗ ମାନଙ୍କ ସହ କଥା ହବ ଫୋନ୍ କରି
କିଏ କଥା ହବ?
ନାନା।
ପିଙ୍କୁଆ ମୁଁ ଜାଣିନି ପିଣ୍ଟୁ କୁଆଡ଼େ ଗଲା ଏଟା ମୁଁ କଉଠି। କହିଲା କରିଦବ ବୋଲି ପଇସା ଦବ ତ କହିଛି ତା ମାଁ ତ କୁଆଡ଼େ ଯାଇଛି ମା।
ଅ
ହଁ କହ ଏଇଟା ମୋଟା ଛାଣିଛି।
କହ କହ।
ସେ ହଉ ଚି ହ ସେଇା ଚଟା ଅଛି ଏଇଟା ମାଉସି ଆଣିବାର ଅଛି ହଁ ସେଇଟା ହଁ ସେଇଟା, ହାଲୋ ସେଇଟା ଅଛି ବୋଲି ବାପା ଫୋନ୍ କରିଥିଲେ। କହ
କଣ କହିବି। କଥା ହେଇଯା
ନା କଣ ଇଏ ଲାଗିଲାଣିି ଆଉ କଣ କହିବି କହୁନୁ। ହୁଁ କହ।
ତ ତ କୁକୁର ନାଁ କଣ?
କୁକୁର ନାଁ ହଉଛି କାଳୁ।
ଓ ଏ ଓଲଡ଼ ନେମ ଦେଲୁ ନିଉ ନେମ ଦେଲୁନୁ ସେ ପୁରୁଣା ହେଇକି ରହିଗଲୁ।
ସେଟା ସେଇ ମାମା ଦେଇଚି ମାମା ଦେଇଚି ଡ଼ାକୁଛନ୍ତି ଆଉ। ଆଉ ସେ ମାନେ ମୋ ମୋ ମାମା ହେକା ସମସ୍ତେ ଡ଼ାକୁଛନ୍ତି ହେଲା କାଳୁ ହେଲା। କିନ୍ତୁ କିନ୍ତୁ ମୋ ଜେଜେ ଡ଼ାକୁଛନ୍ତି କାଲୁ ଉ।
କାଲୁ ହୁ ଆଉ ଟିକେ ଗେହ୍ଲା ହେଇଜାଉଛି ଆଉ।
ହ ହ ଜେଜେ ଡ଼ାକୁଛନ୍ତି କାଲୁ।
ଥରେ ଗାଈ ଟାକୁ ଆମେ ଏତେ ସେବା କରୁନୁଥିବୁ କୁକୁର ସେବା ଏତେ କରୁଛୁ ଘରେ ଆଣିକି ଆଁ ହୁଁ ହୁଁ ହୁଁ ଏଁ
ତାକୁ ଆଇଁଷ ଦଉଛି ଖାଇବା ପାଇଁ ପାଳୁଛେ ପୋଷୁଛେ ତାର ଏନଜୟ ତାର ଲାଇଫରେ ଗୋଟେ ଟେନସନ ବୋଲି କିଛି ନାଇଁ।
ସେଇ ବା ସେଇ ଏଇ ମାମାକୁ ଯେ ମାମାକୁ ମାମା କୁ ମାମା କୁ ଯେତେ ମନା କଲେ ମାମା ତାକୁ ଦଉଛି ଆଇଁଷ।
ତାକୁ ପା ପ୍ରଥମେ କାମୁଡ଼ିବ ଦେଖିବୁ ରହ।
ସେ କାମୁଡ଼ିଲେ ସେ ଜାଣିବ ସମସ୍ତଙ୍କୁ ତ କାମୁଡ଼ୁଛି କାମୁଡ଼ିଲେ ଆମେ ତାକୁ ମନା କରୁଛୁ ଆଇଁଷ ଦେନି ଏବେଠୁ। ଦେଇଦେଲା ଆଇଁଷ ଦେଇସାଇଲାଣି ପୁଣି ଆଇଁଷ ନହେଲେ ଖାଉନି କଣ କରିବୁ?
ଏ ସପ୍ତାହକୁ ଥରେ ଦେଲେ ବେଟର ହବ ସବୁଦିନ ଦେଲେ ହଇରାଣ ହବ ତାକୁ ପ୍ରଥମେ କାମୁଡ଼ିବ।
ନ ଖାଉଛି ସେ ସପ୍ତାହକୁ ଥରେ କହୁଛୁ ତିନି ଦିନି ଯାଙ୍କ ଯଦି ନ କରୁ ଅଣ୍ଡା ସିଝେଇକି ଦେଇ ଦଉଛି କହୁଛ ଅଣ୍ଡା ସିଝା ମୋ କୁକୁର ଖାଇବ ଅଣ୍ଡା ସିଝା
ହଁ ଜିମ୍ ଯାଉଛି ତ ଡ଼େଲି ଅଣ୍ଡା ଭାତ ଖାଇବ।
ମାଁ ପା ଏଇନେ ଦଉଚି ପା ଅଣ୍ଡା ସିଝା ଭାତ। ହେଟା ମୋ ପଇସା ନା? ଦେଖି କହୁନୁ ସେଇଟା ମୋ ସେଠି ମୁଁ ରଖିଥିଲି, ଆଉ ଥିଲା ଦି ହଜାର ଟଙ୍କା, ତୁ କଣ କରୁ? ତାକୁ ବି ନେଇସାଇଲୁଣି। ହାଲୋ। ହାଲୋ ହଁ ଆରେ ଏ ଏ ଏଇ ଏଇଟା ସବୁ ଏଇଟା ସବୁ ପା ମନା କରିଥିଲେ କଥା ହବନି, ଆମେ କି କଥା ହଉଛେ ଏଇରେ
କୋଉରା ଏଇ ଯୋଉ ଇଏ ବିଷୟରେ?
ଆଁ
ଯୋଉ ଇଏ ବିଷୟରେ ତ।
ହଁ।
ଏରା କିଏ ଜମା ଦେଖେ କଥା ହେଇଛି ଦେଖ
ତା ମାନେ ମାନେ ଶୁଣନ୍ତିନି ନା ଯୋଉ ଶୁଣନ୍ତିନି ବା?
ଶୁଣନ୍ତି ମୋ ପାରାଟା ଆଇଛି ଆଜି।
ଆ
ମୁଁ ପାରାଟେ ଆସୁନଥିଲା ଏତେ ଦିନ ହେଲା, ଆଜି ଆଇଛି।
କିଏ ଆଇଛି?
ହାଲୋ ଗୋଟେ ମିଣ୍ଟି ରହ ହାଲୋ ହାଲୋ ଛାତୁ ଗଲୁ ପାରା ଟା ଆଇଚି ରଖିଦବୁ, ଜଲଦି ଜା ସେ ଭିତରେ ଖାଉଛି। ହାଲୋ। ଦି ଜଣ ଯା ଆଗ କେଇଦବୁ ଅଖାଟେ ତା ବାଟମୁହଁ ଟା ତା ବ ଜଲଦି ଯା ଜଲଦି ଯା, ଅଛି ଏଇଠି ଅଛି ତୁ ଜଲଦି ଯା। କବାଟା ଧୀରେ କବାଟ ଧୀରେ ଖୋଲିବ, କହିବୁ ଧୀରେ ଖୋଲିବ ତାକୁ ଅଖାଟେ ପକା ଅଖାଟେ ପକା ତାକୁ କହ। ଯାଉନୁ ଏଟା ବେଡା ନାକି ଠିଆଇଛି, ଯା। ସିଏ ଗଲା, ଉଠ ଗଲାହଜିଗଲା।
ହଉ ହଉ। ରଖ୍ ରଖ।
ହଁ ହଁ।
ହାଲୋ ଆରେ ହଁ। ଦିଟା ଆଣି ରଖିଥିଲି ଯେ। ହାଲୋ। ହାଲୋ।
, ହଁ।
କହିଲି, ଦିଟା ଆଣି ରଖିଛି ଯେ, ଗୋଟେ ମରିଗଲା। ହାଲୋ। ଦିଟାଣି ରଖଥିଲି। ଗୋଟେ ମରିଗଲା ଯେ, ଆଉ ଗଟେ ଗଟେ। ମୁଁ କହିଲି ଦି ଆଣି ରଖିଥିଲି। ହାଲୋ। ହାଲୋ।
ହା ଲୋ। କହ ମୁଁ ଶୁଣୁଛି।
ଆରେ ମୁ କହିଲି, ଦଇ ଟାଇ ରଖିଥିଲି। ଗୋଟେ ମରିଗଲା। ଆଉ ଗୋଟେ
ତାଲି ଦୁର୍ଟା ଭୌତି କୁମାର। ଓ ହୋ। ଓ ଓହୋ। ଛାତ ଉପରକୁ ଦେଖିକି ତ ଟିକ ପଳେଇ ହେଇଛି। ଉଁ ଯେ -। ଛାତ ଉପୁରେ ଥିଲା। ଦଉ ଡ଼ିକି ପଳେଇ ହେଇଛି ଦେଖିକି। ହାଲୋ। ।
ହଁ।
। କହ, ଏ ଏଡେ ଖେଚଡ କହ ନା ଲୋ ମା ଛାତ ଉପରେ ଥିଲା, ଲୋକଟେ ଆଇଥିଲା ଆମ ଘର ପାଖରେ ମା ଆଇଲେ ହେଲା ତାକୁ ଦେଖିକି, ଛାତ ଉପୁର ଦୋଡିଚି ଏକଥରେ ତଳକୁ।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
ସେଇ ବା, ମୁଁ ତାଙ୍କ ଛାତ ଉପରେ, ତାଙ୍କ ଛାତ ଉପରେ ଛାଡିକି ଆଇଲିି। ସେ ଶାଢୀ, ଆଉ କଣ କରୁଥିବ। । । ହ୍ୟାଲୋ।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
କହ ଆଉ କଣ? ତମ କଥା ଆଜି କହ। । ଖାଇଛି ମତେ, ଇଏ ଲାଗିଲାଣି ଆଉ କଣ କରିବି।
ଇରିଟେଟ ଲାଗିଲାଣି, ଇରିଟେଟ ଲାଗିଲାଣି ମୋତେ। ଗୋଟେ ମିନିଟ ରହ। ହାଲୋ। ଗୋଟେ ଇ ଟେ ନେଇକି ଯା, ଖାଲି ବାଟଟା ଦେଇଦେ। ସେ ଖାଉଛି ଭିତରେ ତାକୁ ଭୋକ ହଉଚି ଯେ। ତୁ ଯା ଗୋଟେ ଲୁଗାଟେ ନେଇକି ଯା କି ଅଖା ଟେ ନେଇକି ଯା। ପକେଇ ଦବୁ ସାଙ୍ଗେ ସାଙ୍ଗେ ସେ ରହିଥିବ। ମୁଁ ଗଲେ ତା କଥା ବୁଝାହବ।
ସେ କଣ କରୁଚି କରୁ। ।
ହ୍ୟାଲୋ।
ହୁଁ। କହ।
ଏଇରା ତ କହୁଛି ଆଉ କଣ? ଏହା ପରେ କଣ କରିବୁ କଣ?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
ଇଆ ପରେ କଣ ପଢିବୁ?
ଆ ପରେ କଣ ପଢିବି ଆହୁରି?
ହଁ।
ଆ ପରେ କଣ ପେ ପଢିବି ଆଉ।
ହ୍ୟାଲୋ।
ହଁ।
ମୁଁ କହିଲି ଆ ପରେ ପଢିବୁ କଣ?
ଆପରେ କାଇଁ ପଢିବି କି ଆଉ।
ଆରେ ପୁଅ ପିଲା ନର୍ସିଂ କରୁଛନ୍ତି?
ହଁ, କରୁଚନ୍ତି।
କହିଥିଲେ ଭଲ ହେଇଥାନ୍ତା।
କରୁଛନ୍ତି ନର୍ସିଂ। ଏବେ ଆଗରୁ ତ ଅଳ୍ପ କରନ୍ତି ଗୋଟେ ଦି ଜଣ। କିନ୍ତୁ, ଏପଟେ ତ ଆମ ପୁଅ ପିଲା ବହୁତ କରୁଛନ୍ତି। ବହୁତ। ତାଙ୍କ ପାଇଁ ତାଙ୍କ ପାଇଁ ବି ତାଙ୍କ ପାଇଁ ବି ମାନେ ଯୋଉ ହେଇଗଲାଣି ନା ଫାସିଲିଟି ସବୁ ତକ।
କରିଥିଲେ ଭଲ ହେଇଥାନ୍ତା। ଏତେ କମ୍ପାନୀ ଧାଇଁବା ପଡିନଥାନ୍ତା କି ଜବ୍ ଖୋଜିବା ପଡିନଥାନ୍ତା।
ହୁଁ, ସେଇ ମୋର ପଢା ସରିଲା ପରେ ଆଗେ ର ରହିବି ତାପରେ ଯଦି । ଇଏ ହେଲା ଯଦି ଆଉ ପଢିବାକୁ ଇଚ୍ଛା ହବ ତାହେଲେ ଏମ ଏସ୍ ସି କରିବି ମାନେ ଇଏ ପାଇଁ। ଟିଚର ପାଇଁ କିନ୍ତୁ ଟିଚର ହେବା ହେରା ତ ମୁଁ ପଢେଇ ପାରିବିନି ମତେ ତ ଇରିଟେଟ ଲାଗିବ।
ଅ ହଁ।
ଗୋଟେ ଗୋଟେ ଛୁଆ ଇଏ ହବ ମାନେ ମତେ ଖାଲି ଇଚ୍ଛା ହେବ ଖାଲି କୁଟି ଦେବା ପାଇଁ।
ଯଦି ନପଢ଼ିକି ଆଇଥିବ।
ହଁ ମତେ ଇଚ୍ଛା ହବ କୁଟିଦବା ପାଇଁ। ମୁଁ ନିଜେ ପଢେ କି ନ ପଢେ। କିନ୍ତୁ ମୁଁ ପଢେଇି ମାନେ ପଢିକି ଆସିବାକୁ ପଡିବ।
ଆଉ ଏବେ ବିରକ୍ତିଆ ଲାଗିବ ତୁ ପଢେଇ ଥିବୁ ଏତେ କଷ୍ଟ କରି ବୁଝେଇ ଦବୁ ସେ ନ ପଢେଇ ବିରକ୍ତି ଲାଗିବନି।
ଏବା ଏବେ କଣ ଦେଖିବା ଡିଉଟି ଲାଇନରେ ରହିବି। ଯଦି ଇଚ୍ଛା ହେଲା ଯଦି କେବେ ଇଛା ହେଲା ଯାହା ହେଲେ ତ ମାନେ ତିନି ବର୍ଷ ହେଲା ଯୋଉ ମାନେ ଗ୍ୟାପିଙ୍ଗ ପରେ ଯାଇ ଏ କରିବ ହେଲା।
ହଁ।
ତିନି ବର୍ଷ ରହିବେ ଫିଲ୍ଡ ଲାଇନରେ ଦେଖିବା ଫିଲ୍ ଲାଇ ନ ଭଲ ଲାଗେ। ତାହେଲେ ତିନି ମାସ ପରେ ଏମ୍ ଏମ୍ ସି ପଢିବି ଆଉ।
ହଁ।
ସେଇା ତ ଇଚ୍ଛା ହେଲା ନହଲେ ନହେଲେ ଫିଲ୍ଡ ଲାଇନରେ ହଁ ରହିବ।
ତମକୁ ଛାଡୁଛନ୍ତି ବାହାରକୁ ବୁଲା ବୁଲି କରିବା ପାଇଁ।
ନା କୁଆଡ ଚାଡୁନାହାନ୍ତି। କଲେଜ ରୁ ହଷ୍ଟେଲ ହଷ୍ଟେଲ ରୁ କଲେଜ ସେତିକି।
ବସ ନିର୍ବାହଣୀ କରୁଛନ୍ତି ଫାଲତୁ ତାହା ହେଲେ।
କିଛି ନାହିଁ କୁଆଡେ ଛାନାହାନ୍ତି।
ମାର୍କେଟ ଆଡେ। ସଣ୍ଡେ
ମାର୍କେଟ ନା ସେମିତି ଛାଡୁନାହାନ୍ତି ଯଦି ମାନେ ତମେ ଲୋକାଲ ଗାଡ଼ିଏନ ଯାଇଥିବେ। ଅ ଯଦି ମାନେ ତା ଫାନେ ଏମିତି ମାନେ ଅ ରମେଣ୍ଟ କିଛି ଥିବ, ମେଡିକାଲ ଯିବାର ଥିବ, କି ମାନେ କଣ ଜିନିଷ କିଣାକୁଣି କରିବାରେ ଥିବ। ତାହେଲେ ସେଇଦିନ ଯିବୁ ମାନେତେ ଟୋଟାଲ ଟାଇମିଂ ଲେଖିଦେବେ ଦଶଟା